ହାଲୋ।
ହ୍ୟାଲୋ।
ଆମା ଶୁଭିଲା?
ଶୁଭିଲା।
ଆଉ କଣ କରୁଛନ୍ତି?
ଏ ବୁଲୁଚି ଏକର ସେକର ହଉଛି ଆଉ ଡାଲି ବସେଇକି ଆଉ।
ହ ହଁ। କଣ କରୁଚନ୍ତି ଏବେ ପଢୁଛନ୍ତି ନା ହାଉସ ୱାଇଫ ନା କଣ?
ନାଇଁ ନାଇଁ ହାଉସୱାଇଫ୍।
ଓହୋ ଆଉ ମାସ ଅଧି ତାହେଲେ ମୁଁ କହିଲି ହଉ ଆଉ କଣ କୁହନ୍ତୁ? ଆଉ ଆପଣ କୁହନ୍ତୁ ମା?
ତମେ କଅଁ କରୁଚ?
ଏଇଠି ବସିଥିଲି ପା ଆଉ।
ରୋଷେଇ?
ହଁ ଋଷେଇ କରିବି ରୁଟି କରିବି ତ ଚକଟିକି ଥୋଇ ଦେଇଚି ନଅଟା ବଡେ କରେ।
ଆଉ ହୋଉଚି
ଆଉ ଆପଣ ଆଡେ ଦୁଳି କେମିତି ପାଳନ କରାହୋଉଚି?
ଏ ରଜ ରଜ
ହଁ ହଁ।
ରଜ ଆମ ଆଡେ ରଜ ତ ମହୋତ୍ସବ ଏ ବର୍ଷା କରୁଚନ୍ତି ସବୁ ଦୋଳି ଫୋଳି ଲଗେଇଚନ୍ତି। ଆଉ ହୋଉଚି ସମସ୍ତ ମାନେ ସବୁ ଝିଅ ମାନଙ୍କୁ ମାନେ ଯୋଉମାନେ ମାନେ ବିବାହିତ ଝିଅ ସବୁ ଯାଇଚନ୍ତି ସମସ୍ତଙ୍କୁ ମାନେ ନିମନ୍ତ ଣ କରିଚନ୍ତି ତାପରେ ଗାଁରେ ଯେତିକି ଝିଅ ଅଛନ୍ତି ସେମାନଙ୍କୁ ବି ଡାକିଚନ୍ତି।
ହଁ ହଁ। ହଁ ଆମର ବି ତ କଡେ ସେଇ ଟାଇପ୍ ର କରୁଚନ୍ତି ଏଇ ତିନି ବର୍ଷହେଲାଣି ଆଉ।
ଏବେ ପା ସେପ ନାରେ ହେଟା ପ୍ର ପ୍ରସିଦ୍ଧ ହେଇଗଲାଣି।
ହଁ ହଁ ହଁ ନିହାତି ଆମ ଓଡିଶାର ଗୋଟିଏ ଓଡିଶାର ପର୍ବ ହେଲା ଆମର ଏଇ ଯୋଉ ରଜ। ଓ ସଂକ୍ରାନ୍ତି ଟା ଆଉ ଗୋଟେ ହେଲା ମାର୍ଗଶିର ମାସ ଗୁରୁବାର। ଏଇଗୁଡା କୋଷ୍ଟେଟ ହଁ ସେଟା ଆମେ ଓଡିଶାର ପର୍ବ। ତମର ଆଉ କହିଲେ ଅଲଗା ତ ଯାହା ଅଲଗା ଷ୍ଟେଟ ରେ ହୋଉଚି ମକର କଣ ଏଇ ସବୁ ହୋଉଚି। କିନ୍ତୁ ଓଡିଶାର ପର୍ବ ପୁରା ଫେମସ ପର୍ବ କହିଲେ ରଜକୁ ମାର୍ଗଶୀର ମାସ ଗୁରୁବାର।
ହଁ ରଜ ଟାକୁ ମାନେ ବେଶୀ ଟିଭିର ଟିଭିରେ ରଜ ଟାକୁ ବେଶୀ ଇଏ କରିଦେଲାଠୁ ତା ତାପରେ ଗାଁ ଗାଁ ସବୁ ହେଇଗଲା ଆଉ।
ଆ ହଁ। ତାରେ ରଜରେ କଣ ହୋଉଚି ବା ଏବେ ଯୋଉ ପ୍ରୋଗ୍ରାମ ଗୁଡା କରିଦେଲା ଝିଅ ମାନେ ଯଦି ଯାହା ଭିତରେ ଯୋଉ ଟ୍ୟାଲେଣ୍ଟ ଟା ଥିବ ସେମାନେେ ଯାଇ ପାରୁନାହାନ୍ତି ସମସ୍ତେ ତେଣୁକରି ଗାଁ ଭିତରେ ଯଦି
ତ ଗାଁ ଗହଳିରେ ନାଚ ଟା ସମସ୍ତେ ପୁରା କମ୍ପଲସରି ହେଇଗଲାଣିି ନା। ସମସ୍ତେ ନାଚ ଶିଖିଲେ।
ଏଇ ଛୋଟ ଛୋଟ ଛୁଆ ମାନେ ପା କରି ଦୋଉଚନ୍ତି।
ହଁ ମୋ ଝିଅ ପା ଭାଗ ନେଇଚି ସେଥିରେ।
ହା ହଁ ଏବେ ଆଉ ମାନେ ଛୋଟ ଛୁଆଙ୍କୁ କହିବାକୁ ପଡୁନି ଶିଖେଇବାକୁ ପଡୁନି ସିଏ ମୋବାଇଲ୍ ଲଗେଇଦେଇକି ଯେମିତି ସେ କରୁଚନ୍ତି ଆକୁରେଟ୍ ଏମାନେ ବି ସେମିତି କରିଦୋଉଚନ୍ତି।
ତାଙ୍କର ଗୁରୁ ଆଉ ଦରକାର ନାହିଁ।
ହଁ ଦରକାର ପଡୁନି ହୋଉ ପିଲାମାନେ ଆଗକୁ ଯାଆନ୍ତୁ।
ଆଜ୍ଞା।
କେତେ ଜଣ ମେମ୍ବର ଆପଣଙ୍କର?
ହୁଁ ମୋର ବଡ ଯା ଅଛନ୍ତି ମୁଁ ସାନ ଯା ଆଉ ତାଙ୍କର ଝିଅଟିଏ ମୋର ଝିଅଟିଏ ପୁଅଟିଏ ଆଉ ଶାଶୁ ଶ୍ୱଶୁର।
ହୁଁ ହୁଁ। ହଁ ଜଏଣ୍ଟ ଫ୍ୟାମିଲି ଆଉ।
ହୁଁ ଯଏଣ୍ଟ ଫ୍ୟାମିଲି।
ହଁ ଆଉ କଣ କୁହନ୍ତୁ?
ଜଏଣ୍ଟ ଫ୍ୟାମିଲି ଟା ଭଲ ନା ମିଶ୍ ମିଶିକି ଚଳିବା ଭଲ ଏକୁଟିଆ ଏକୁଟିଆ ଟା ଭଲ ନୁହେଁ।
ମା ଆମେ ଭାବୁ ଛନ୍ତି କଣକି ଆମେ ସବୁ ଏକୁଟିଆ ରହିବୁ, ମୋ ସ୍ଵାମୀ ମୁଁ ଯୋଉଟାକି ପିଲାମାନେ ବିଶୃଙ୍ଖଳ ହେଇଯାଉଚନ୍ତି।
ସେମାନେ ଯେ ଯି ଯେ ପା କଣ ଜାଣୁ ନାହାନ୍ତି? ଆଉ ମାମୁଁ ମାଇଁକି ବେଶି ସେମାନେ ଚିହ୍ନିଚନ୍ତି ମାମୁ ଘର ଯାଇଁ କିନ୍ତୁ ନିଜର ଯଦି ଜେଜେ ସେଚିହ୍ନି ପାରୁନାହାନ୍ତି।
ଯୋଉଟାକି ନଷ୍ଟ ଭ୍ରଷ୍ଟର ଦିଗ ହେଲା ଆପଣ ଏକୁଟିଆଟା ରହିବା। ଆଉ ଯାହାର ଦେଖିବେ ଜଏଣ୍ଟ ଫ୍ୟାମିଲି ତାଙ୍କ ପିଲାମାନେ ଅଲଗା ପ୍ରକାର ଦୁଷ୍ଟ ହେବେ କାହିଁକିନା ଜଏଣ୍ଟରେ ରହିଲେ ନିହାତି ଦାଦା ପୁଅ ବାବା ପୁଅ ସବୁ କ ଝଗଡ଼ା ହେବେ ଟିକେ ଛୋଟବେଳେ ସେଟା ହବ। କିନ୍ତୁ ସେମାନେ କେବେ ସହଜରେ ବିଶୃଙ୍ଖଳା ହେବାକୁ ଚାହିଁବେନି। ସେମାନେ ଚାହିବେ ଆମେ ପୁଣି ଏକାଠି ରହିବୁ, ହଉଚି ଆମର ହେଟି ହବ ବାସନ ଯୋଉଠି ଅ ଅଛି ମାନେ ମା ଝଣ୍ ଝଣ୍ ସାଉଣ୍ଡ ହବ କିନ୍ତୁ ସେଟା ଝୁଡ଼ି ଭିତରେହିଁ ବାସନ ଥାଳି ସବୁ ରହିଲେ ସୁନ୍ଦର ଲାଗିବ।
ଜଏଣ୍ଟ ଫ୍ୟାମିଲି ହେଇଟା ଗୋଟେ ଭଲ।
ଜଏଣ୍ଟ ଫ୍ୟାମିଲିଟା ଭଲ ଭଲ ଭଲ ମନ୍ଦରେବି ସାହାଯ୍ୟ ଆଉ ଏକୁଟିଆଟା ହେଲେ ରହିପାରିବକି ଏକୁଟିଆ।
ପାରିବେନା ଆଜି ଆପଣଙ୍କର ଗୋଟେ ବିପଦ ପଡ଼ିଲା ତୋ ପାଖରେ କେହି ନାହାନ୍ତି କେହି କାହାକୁ ଆଉ ଅନେଇବାକୁ ନଥିବେ ହଇରାଣରେ ପଡ଼ିବେ, କିନ୍ତୁ ଯଦି ଜଏଣ୍ଟରେ କିଛି ନହେଲେ କେହିତ ଜଣେ ଦେଖିଦବ ଜଏଣ୍ଟ ଫ୍ୟାମିଲିରୁ। ଆଜି କାହିଁ ଇଏ ଉଠି ନାହାନ୍ତି, କଣ ପାଇଁ ଶୁଇ ରହିଲେ, କଣ ହେଇଚି, କଣ ନିହାତି ତାଙ୍କର ହେଟା ଦାୟି ତ ଆସିବ।
ହ ବଢ଼ିଆ ଚଳନ୍ତୁ ଜଏଣ୍ଡେ ଫ୍ୟାମିଲି ବଢିଆ ଠାକୁର ଦୟାରେ ଭଲ ଚଳନ୍ତୁ।
ଆଉ ଦୀକ୍ଷା ନେଇଚନ୍ତି?
ହଁ ଜୟଗୁରୁ ଦିଖା ନେ ଆମ ଦାଦା ରୀତିକିନା ହୁ ହୁ। ଦାଦା ପିଇସା ସମସ୍ତେ ପୁରା ରୀତିକିନା।
ଆ ନେଇ ସାର୍ଚନ୍ତି ତାହାନେ ନାଇଁ?
ମୁଁ ବାହାହବା ଯଉଦିନ ବାହା ହେଇକି ଆସିଲି ମାନେ ବାହାଘର ବାସି ହିଁ
ହା ହା ହା ହଁ ଯୋଉଠି ନେଇନଥାନ୍ତି ସେଇଟା କରନ୍ତି। ଯାହାହଉ ନେଇଛନ୍ତି ଇଷ୍ଟୋଭୁତି କରୁଚନ୍ତି?
ହଁ ଆଜ୍ଞା।
ହଁ ନିହାତି ସେଇଟା ଛାଦନ୍ ପିଲାମାନଙ୍କୁବି ଶିଖାନ୍ତୁ।
ଆମର ଫ୍ୟାମିଲି ଆମ ବ ଆମ ବନ୍ଧୁବାନ୍ଧବ ଆମ ଦାଦା ବଡ଼ବାପା ମଝିଆ ବାପା ସମସ୍ତେ ଆମର ସବୁ
ହଁ ଠିକି ହଁ ହଁ। ଆଉ କଣ ମାନବା ଗୁରୁ ବିନା ଗୁରୁରେତ ଆମେ କିଛି କରିପାରିବାନି ନା ବିନା ଗୁରୁରେ ଜଣେ ସାଇକେଲ ଶିଖି ପାରିବ ନା ବିନା ଗୁରୁରେ ଜଣେ ରୋଷେଇ ଶିଖି ପାରିବ ନା ବିନା ଗୁରୁରେ ଜଣେ ଝାଡ଼ୁ କରିବା ଶିଖିବ। ନିହାତି ଜୀବନରେହିଁ ଜଣେ ଗୁରୁର ଆବଶ୍ୟକ ଅଛି।
ଗୁରୁଟା ଖାଲି କଣ ପାଠ ପଢା ଗୁରୁ ଦରକାରକି ସବୁ କାମ ସବୁଥିରେ।
ପାଇଁ ଆମର ସବୁତ ପାଇଯିଆ ଗୁରୁ ହିଁସାବରେ କିନ୍ତୁ ଆମ ଏଇ ଜୀବନ ଚାଳନିର କେମିତି ଚାଲିବାକୁ ପଡ଼ିବ ଆଗକୁ ସେଟା କେବଳ ହିଁ ଜଣେ ସଦ୍ ଗୁରୁ ଶିକାନ୍ତି। ଆମେ ତ ଶିକ୍ଷାଗତ ଯୋଗ୍ୟତା ପାଇଁ ଗୁରୁ ଗ୍ରହଣ କରୁ ସେଇଟା ଆମେ ଶିକ୍ଷା କିଛି ଜାଣିପାରିବା। କିନ୍ତୁ ସେଇ ଶିକ୍ଷା ଟାକୁ ଆମେ କେତେ ଯୁ ବିନିଯୋଗ କରିକି ଆମେ ସ-ସାଫଲ୍ୟ ମଣ୍ଡିତ ହବା ସେଟା ହିଁ କରନ୍ତି ଇ -ସଦ୍ ଗୁରୁ। ସେ ରାସ୍ତାଟା ଉଁ -କାହିଁନା ଆଜି ତ ବଡ ଆଇଏ- ଆଇଏସ୍ ଅଫିସର ହଉଚନ୍ତି ମା ଲାଷ୍ଟ୍ ଷ୍ଟେଜ୍ ରେ ଏମିତି କାମ କରୁଚନ୍ତି ଲାଷ୍ଟରେ ଧନ ସମ୍ପତ୍ତି ତାଙ୍କର ଯାଇକି ବି ସେ ପଳଉଚନ୍ତି ଇଁ- ଥାନା କଚେରୀ ପର୍ଯ୍ୟନ୍ତ ଯାଉଚନ୍ତି ଭାରି ତାହେଲେ ଶି କ୍ଷା ଟାର ମୂଲ୍ୟ କଣ ତାଙ୍କର ରହିଲା।
ହୁଁ।
ସେଯଦି ଗୁରୁଙ୍କୁ ଗ୍ରହଣ ସେ କରିଥାନ୍ତେ ନିହାତି ତାଙ୍କର ଶହେ ଥର ମନେ ପଡିଥାନ୍ତା ମୁଁ ଏଇ ଭୁଲ୍ ଟା କରିବା ଆଗରୁ ମୋ ଗୁରୁଙ୍କୁ କଷ୍ଟ ହବନି ତ ତାଙ୍କୁ ବ୍ୟଥା ଲାଗିବନି ତ ସେଟା ଭାବିବ।
ଜ- ନିଜର ମାନେ ଭା -ନିଜ ଭାବନା ଟାକୁ ଅନ୍ୟର ଭାବନାକୁ ବି ମାନେ ଟିକେ ଦେଖ ଦେଖିବ ନା ସବୁ ନିଜ ଭାବନା ଟାକୁ ଦେଖିବ କି।
ହୁଁ। ଆଉ କଣ କୁହନ୍ତୁ?
ଆଉ କଣ ଏଇନା ମୋ ପୁଅ ତ ଚଗଲା ହଉଚି ଯେ ମତେ ଛାଡୁନି। ମୋ ପୁଅଟା ତିନିି ସାଢେ ତିନି ବର୍ଷ।
ଓହୋ କେତୋଟି ପିଲା ଛୁଆ ଆପଣଙ୍କର?
ଝିଅ ଟେ ପୁଅଟେ ଝିଅ ଟା ବ- ବଡ ଆଠ ବର୍ଷର ଝିଅ ପୁଅ ଟି ଆଉ।
ହଁ- ହଁ -ହଉ। ଆଉ କଣ କୁହନ୍ତୁ? ଏବେ ଯାଣି ଫ୍ରି ଅଛନ୍ତି ନାଇଁ?
ସନ୍ଧ୍ୟା ଟାଇମି ରୋଷେଇ ବସେଇକି ଆସଚି ଆଉ।
ହଁ ଛଅଟାରୁ ପ୍ରେୟାର୍ ଟାଇମ୍ ସରଲା ପରେ ପରେ ସେ ଆଠଟା ପର୍ଯ୍ୟନ୍ତ ଟିକେ ଫ୍ରି ମଣିଷ ରହୁଚି କାରଣ ଯିଏ ଛୋଟ ଛୁଆ ଯାହାର ଅଛନ୍ତି ସେ ପଢାପଢିରେ ଟିକେ ଦଉଚନ୍ତି ସମୟ ନହେଲେ ଯଉମାନେ ଏକୁଟିଆ ଏଇତି ମୁଁ ଆମ ଘରେ ଯେତେ କୁଟିଆ ଝିଅ ବଡ ହେଇଗଲାଣି ମୁଁ ମୋର ଟିକେ ଫ୍ରି ରୁହେ ଆଠଟା ପର୍ଯ୍ୟନ୍ତ। ତାପରେ ହଁ ଗୋଟେ ଝିଅ ଗୋଟେ ପୁଅ ପୁଅ ଟା ବାହାରେ ରହୁଚି ଆଉ ଝିଅ ଟା ପ୍ଲସ୍ ଥ୍ରୀ କଲାଣି।
ଓ ପୁରା ଫ୍ରି ଆଉ।
ହଁ -ହଁ ତେଣୁ ଫ୍ରି ରୁହେ ଆଉ ଭାଇ ତ ପାଖେରେ ରହୁନ୍ ହଁ ମା ଝିଅ ଦି ଟି ରହୁଚୁ ତାରେ ଏଇ ସମୟ ଟା ମତେ ଫ୍ରି ରୁହେ।
ଆଉ ମୁଁ ଟେଲରିଂ କରେ ଦିନ ଯାକ ତ ହିୟାଡ଼େ କାମରେ ରହିଯାଏ ଟେଲରିଂ ରେ ରୁହେ। ଆଡେ ରୋଷେଇ କରୁଥିବି ଆଡେ ଟିକେ ସିଲେଇ କରୁଥିବି ଆଡ଼େ ପୁଣି ସିଲେଇ କରିଦେବି ପୁଣି ରୋଷେଇ କରିଦେବି। ଏମିତି ହେଇ କି ସନ୍ଧ୍ୟା ଟା ତ ଆଉ ସିଲେଇ କରେନି ବସେ।
ହଁ ବସିବେ ନା ରେଷ୍ଟ୍ ଟିକେ ନବନା ଦିନ ଯାକ କର୍ମ -କର୍ମ- କାମ ଟା କରିବା ବି ଭଲ। ଦେହ ପକ୍ଷେ ଭଲ ରୋଗ ବୈରାଗ କିଛି ହବନି ସବୁବେଳେ କାମଟା କରିବ। ଆଉ ବସି ରହିଲେ ସବୁବେଳେ ବି ରୋଗ ଗୁଡା ମାଡ଼ି ବସିବ।
ହଁ- ହଁ ନିହାତି କାଇଁକିନା ଆଜିକାଲି ଯାହା ହେଲାଣି ମା ଡର ଲାଗିଲାଣି ଏଯଉ ରୋଗ ବାଗ ଆସିଲାଣି। ବସିକି ଯେତିକି ରହୁଚନ୍ତି ଏତିକିରେ ଯଉ ଡାଇବେଟିସ୍, ତା-ବ୍ଲଡ୍ ପ୍ରେସର୍ ଆଉ ଥାଇରଏଡ ଏଇ ସବୁ ଥରେ ହେଇଗଲେ ଜୀବନ୍ ସାରା ମେଡିସିନ୍। କାଇଁ ଆମେ ଟିକେ ଟିକେ କାମ ନ କରିବା ଟିକେ ଟିକେ ଚାଲିବାନି ଆମେ ଏଇ ସବୁ ଆମ ହାତ ପାହାନ୍ତାରେ ଅଛି। ତେଣୁ ଆମେ ଯଦି ନ କରିବା ତ ହଇରାଣରେ ପଡ଼ିବା ନା।
ହଁ ଆ ଯୋଉ ଚାଲ ଡାଇବେଟିସ ଲୋକଙ୍କୁ କହୁଛି ଚାଲିବାକୁ ଆମେ ନିଜ କାମ ଉରା କରିକି ଦୌଡି ଦୌଡି ଦୌଡି ଦୌଡିକା ଆମେ ସେଇଟା ଚାଲିବା ହେଇଯିବନି କି।
ହୁଁ ହୁଁ ହୁଁ। ନାଇଁ ମା ହେଲେ ବି ଡାଇବେଟିସ ରୋଗୀ ମାନଙ୍କ ପାଇଁ କହୁଛି ଏ ଯୋଉ ଅଖିଆ ଥିବ ଆଉ ବିନା ଚପଲେ ଚାଲିବା ପାଇଁ ସକାଳୁ। ତେଣୁ କରି ଆମେ କାହିଁ ଡାଇବେଟିସ୍ ହବା ଯାଏଁ ଯିବା ଆମେ କାଇଁ ସେଇଟା ସକାଳୁ ନ କରିବା। ଆମେ କଣ କରିବା ଆମେ ଭାବୁଛେ କି ନାଇଁ ମୁଁ ଆଜି ଚାଲିବିନି ତାର ଡାଇବେଟିସ ହେଇଚି କିନ୍ତୁ ଆମକୁ ନହବା ପାଇଁ ଆମକୁ ନିହାତି ଚାଲିବାକୁ ପଡ଼ିବ।
ଖାଲି ପାଦରେ ହଁ ନିହାତି ଦୁଇଶ ମିଟର ହଉ ପଛେ ଏଇ ବା ଶହେ ମିଟର ହଉ ଶହେ ମିଟର କୁ ତିନି ଚାରି ଥର କରିଦବା, ସନ୍ଧ୍ୟା ରେ ସକାଳେ ସନ୍ଧ୍ୟାରେ ତ ଆମେ ପ୍ରେୟାର ପରେ ପରେ କଣ ଟିକେ ଖାଇଦେଲେ ଫ୍ରି ହେଇଗଲେ। ଟିକେ ଏଇ ପାଖ ପଡ଼ିସା ବା ଆପଣଙ୍କ ଛାତ ଉପରେ ହଉ। ଯୋଉଠି ହଉ ଟିକେ ଚାଲା ଟା କରିବା ନିହାତି ଦରକାର।
ହଁ।
ଆମେ କାହିଁ ରୋଗ ହବା ହଁ ଏବେ ସବୁଠି ମା ଏଇ ଯୋଉ ପ୍ରକାର ମୁଁ କହୁଛି ବା ଏବେ ଆମ ଗାଁ ମାନଙ୍କରେ ସଅବୁ ହେଇଗଲାଣି ଆସୁଛନ୍ତି ଜଣେ ଜଣେ ଟ୍ରେନର ଆସୁଛନ୍ତି ଶିଖେଇକି ଯାଉଛନ୍ତି ଯୋଗାସନ କେମିତି ଯୋଗ କରିବ କଣ ଏଇ ସଅବୁ ଶିଖେଇକି ଯାଉଛନ୍ତି। ହାତ ପାହାନ୍ତା ରେ ଆସିଲା ପରେ ବି ଆମେ କେହି ଘରୁ ବାହାରୁନୁ ଶିଖିବା ପାଇଁ ମାଗଣାରେ ପୁଣି ଶିଖଉଛନ୍ତି।
ଅ ହୋ।
ଆଉ କଣ କୁହନ୍ତୁ। ଆଉ ତାହେଲେ ଏବେ ରୁଷେଇ କରିବେ ନାଇ କି?
ନାଇଁ ଚା ଚାହା ପିଇବି ତାପରେ ବହେ ରୋଷେଇ ଆରମ୍ଭ କରିବି।
ଆ ହଁ ନିହାତି ଚାହା ଟିକେ ଯିଏ ପିଉଛି ମା ମୋର ସକାଳେ ଚାହା ଟା ନିହାତି। ମୁଁ ଜମା ସକାଳେ ଚା ହାଁ ହାଁ ଚା ନ ପିଇଲେ ମୁଁ କୋଉ ଘରେ ପଶିକି କୋଉ କାମ କରିବି ସେଇଟା ଜାଣିପାରିବିନି।
ମୁଁ ଗାଧେଇକି ଆସିଲେ ଆଗେ ଚା ପିଇବି।
ମୁଁ ବି ଆଗ ଗାଧେଇକି ଆସିବି ତ ପୂଜା ଟା ସାରଦେଲେ ସାରିଦେଲି ତାପରେ ସାଙ୍ଗେ ସାଙ୍ଗେ ଚା ଆଡ଼ା ଚା ବସେଇଦେବି ତାପରେ ଚା ପିଇ ସାରିଲା ପରେ ଆଉ ଯାହା ଖାଇବି। କିନ୍ତୁ ଚା ମୁଁ ଏ ଏଇ ଚା ପିଉଛି ବୋଲି ସବୁବେଳେ ଝଗଡ଼ା ହିଁ ଶୁଣେ ଭାଇଙ୍କ ପାଖରୁ। କାଇଁ ଅକ ମାନେ ତମେ ଗାଧେଇକି ଆସୁ ଆସୁ ମୁଢି ସେ ଗୁଡା ଛଅନ୍ତିନି କାଇଁ ଛୁଞ୍ଚ। ବିସ୍କୁଟ ଦିଟା ଖାଇକି ଅଧ ଘଣ୍ଟେ ପରେ ଚା ପିଅ ହେଲେ ବି ମୁଁ ଆଉ ତ ପିଉଚି ତ ପିଉଚି ଆଉ।
ଖାଲି ଚା ଟିକେ ପିଇଦବ ତାପରେ ପଛରେ ପଛେ ତ ମ୍ ଜୟଗୁର୍।
ମା ରହୁଛି ଜୟଗୁରୁ।
ଆଜ୍ଞା।